ହୁଁ।
ହ୍ୟାଲୋ।
ହ୍ୟାଲୋ।
ନେଟୱର୍ ଆସିଲା କି?
ହୁଁ
ହ୍ୟାଲୋ
ହ୍ୟାଲୋ ହ୍ୟାଲୋ
କାଲି ହେଲା କିି ନେଟୱାର୍କ ହ୍ୟାଲୋ।
ହଁ ହଁ ଶୁଣା ଯାଉଛି।
ହଁ କଣ କରୁଥିଲେ?
କିଛି ନାହିଁ ଶୋଇଛି।
ହଁ ଦେହ ଭଲ ନାହିଁ କି?
ନାଇଁ ଭଲ ଅଛି।
ଓହୋ ଖାଇସାରିଲଣି?
ନା।
ଆସିକି ହେଲାଣି ତିନିଟା ଏ ପର୍ଯ୍ୟନ୍ତ ଖାଇନାହାନ୍ତି କଣ।
ହଁ ସକାଳେ ଖାଇଥିଲି।
ହଁ ହୁଁ ସକାଳ ତ ଖାଇଥିଲେ ଥରେ ସେଇଥିପାଇଁ ୱଟ ଅଛି ଆପଣଙ୍କର ସେତିକି ଆଉ।
ହଁ ସେଇଆ ଭୋକ ଲାଗୁନି।
ଓ ହଁ। ଆଉ କଣ କହୁଥିଲେ ଗୋଟେ।
ଆପଣ ଖାଇ ସାରିଲେଣି?
ହଁ ମୁଁ ଗାଧେଇକି ଖାଇସାରିଲେଣି।
ଓ ହଉ।
କଣ କହିଲେ? ହ୍ୟାଲୋ ହ୍ୟାଲୋ
ହ୍ୟାଲୋ
ହଁ କୁହନ୍ତୁ।
ମଝିରେ ମଝିରେ ଭଏସ କଟ ହେଇ ଯାଉଛି।
ମୋର
ହଁ ଆପଣଙ୍କର।
ଓହୋ।
ମୋର ତ ସବୁବେଳେ।
ଆମର।
କଥା ହଉଥିଲେ ମଝିରେ କୁଆଡେ ହେଇଯାଇଛି ଓହୋ।
ଆଚ୍ଛା ଆଚ୍ଛା ହ ଆମର ତ ଏପଟେ ଜିଓ ନେଟୱାର୍କ ନାହିଁ ଜମାରୁ ଏୟାରଟେଲ ଯାହା ଚାଲିଛି।
ବର୍ଷା ପାଗ ହେଲେ ଏମିତି ପ୍ରୋବେଲେମ ହେଉଛି ଆଉ
ଓ ହଁ। ଆଉ ଭଲ ରୋଷେଇ କଣ କରନ୍ତି ଆପଣ?
ମତେ ଆସେନି ମତେ କିଛି ଆସେନି।
କିଛି ଆସେନି। ଗରମ ପାଣି ତ କରିପାରୁଥିବେ।
କଣ?
ଖାଲି ଗରମ ପାଣି ତ କରିପାରୁଥିବେ।
ହଁ କଣ ଗରମ ପାଣିରେ କଣ ସେଟା ଇଣ୍ଡକ୍ସନ ରେ ବସେଇବ ଖାଲି। ସୁଇଜ ଅନ କଲେ ହେଲା ସରିଲା ଗରମ ପାଣି ଦଶ ମିନିଟରେ। ଆପଣଙ୍କୁ ଆସେ କି?
ମତେ ମ୍ୟାଗି ଭଲସେ ଆସେ ଖାଲି ଚିକେନ ଟା କରିଆସେ ଆଉ କିଛି ଆସେନି।
ମ୍ୟାଗି ଆଉ
ଚିକେନ।
ଓହୋ ମତେ ବି ମ୍ୟାଗି
ନୁଡୁନେଶ ଆଚ୍ଛା।
ହୁଁ। ମତେ ଫାଷ୍ଟ ଫୁଡ ରେ ସବୁ ଆସେ। କିନ୍ତୁ ଘର ଖାଇବା କିଛି ଆସେନି।
ମାନେ ଫାଷ୍ଟଫୁଡ଼ ରେ ଚାଉମିନ ରୋଲ ଏଗୁଡ଼ା ସବୁ ଆସେ।
ହୁଁ।
ଉଁ ହୁଁ। ହ ମାନେ ପୁରା ଫାଷ୍ଟ ଫୁଡ ନହେଲେ ଆପଣଙ୍କର ଯେମିତି କଣ କହିଲେ ଗୋଟେ ଏ ଦିନଟା କଟେନି ନା କି ସେଇ ଟାଇପର।
ଏ ସେମିତି ନୁହେଁ ଯେବେ ପୁଣି ମିଳିବନି କିଛି। ଘର ଖାଇବା ଖାଇବାକୁ ପଡିବ ମୁଁ ସବୁ ବାହାରୁ ଖାଏନି କିଛି। ଘରେ ବନେଇକି ସବୁ ଖାଏ।
ଓହୋ ଆପଣ କେତେ ଭାଇ ଭଉଣୀ କଣ କେତେ ଜଣ ଫ୍ୟାମିଲିରେ କିଏ କିଏ ଅଛନ୍ତି ସବୁ?
ଆଉ ମୋର ଜଏଣ୍ଟ ଫ୍ୟାମିଲି ଆଉ ଆମଦ ଆମର ବାପା ମାମା ଆମେ ଦି ଜଣ ଭାଇ ଭଉଣୀ ମୁଁ ବଡ ମୋ ଭାଇ ସାନ। ଆଉ ଦାଦା ଖୁଡି ତାଙ୍କର ଦି ଜଣ ପୁଅ ଆଉ ଜେଜେବାପା ନାହାନ୍ତି। ଏକ୍ସ ପାରି କରି ଯାଇଛନ୍ତି ଆଉ ମା ଅଛି।
ହଁ ଆଛା ଆଛା।
ଆପଣଙ୍କ ଘରେ କିଏ କିଏ ରୁହନ୍ତି?
ଆମେ ବାବା ମା ବେବିତା ମ୍ୟାରେଜ କରିଚି ଆମେ ଦିଇ ଭାଇ ସେତିକି ଆଉ। ଆଉ ବଡ ବାପାଘର ଅଲଗା ତାଙ୍କର।
ଓହୋ।
ହୁଁ। ମାନେ ଜଏଣ୍ଟ ଫ୍ୟାମିଲି ହେଲେ କଣ ଯେମିତି କି ଘର ଅଲଗା ଆଉ। ଏକାଠି ରହୁନାହାନ୍ତି ହଁ ଆଜିିକାଲି ତ ଜାଣିଚ ସବୁଠି ଭାଇ ଭାଇ ଭିତରେ ଝଗଡା ଜାଗା ବାଡିକି ନେଇକି ସବୁ କେହି କା ସାଙ୍ଗରେ ଚଳୁନାହାନ୍ତି ଆଉ। ଶହେରେ ଅନେଶତ ଜଣଙ୍କ ଫ୍ୟାମିଲିରେ ଏଇ ପ ଏଇ କଣ୍ଡିସନ।
ସମସ୍ତଙ୍କ ଘରେ ତ ସେଇଆ।
ହଁ ହଁ ମାନେ ଯୋଉ ଜାଗାର କିଛି ମୂଲ୍ୟ ନାହିଁ ସେଇଟାକୁ ନେଇକି ସେ ଲାଗିଥିବେ।
ସେଇଆ।
ଆଚ୍ଛା ଆପଣ ତାହେଲେ ୟାପରେ ପିଜି କରିବେ ନା କି ଲେକ୍ଚରସିପ୍।
ହଁ ସେଇଆ ଭାବୁଚି।
ଉଁ ହୁଁ ନେଟେ କ୍ଵାଲିଫାଇ କଲେ ହେଲା ଆଉ କଣ?
ହୁଁ ଆପଣ କଥା ହୁଅନ୍ତି କେମିତି? ଏଇ ଯୋଉ ସେମାନେ ଯୋଉମାନେ ଗ୍ରୁପ ରେ ଅଛନ୍ତି। ହାଲୋ।
ଶବୁଛି।
ହଁ ମୁଁ କିଛି ପଚାରିଲି।
ହ ଆଉଥରେ ପଚାରନ୍ତୁ ଆକ୍ଚୁଆଲି ଭୟସ କଟିଲା।
ଓ ମୁଁ କହିଲି ଆପଣ ଏମିତି କଥା ହୁଅନ୍ତି କି ଯୋଉମାନେ ଗ୍ରୁପ ରେ ଅଛନ୍ତି?
ହଁ ଗ୍ରୁପ ରେ ଯୋଉ ମେସେଜ କରୁନାହାନ୍ତି କିଏ ଫ୍ରି ଅଛନ୍ତି କି କଣ? ହଁ ସେଇଟାପରେ ତାପରେ ଦେଖିକି ନମ୍ବର ତାଙ୍କୁ ଡାଇରେକ୍ଟ ମେସେଜ କରିଦେବେ। ଆଉ ଫ୍ରି ଅଛନ୍ତି କଣ? ହଁ ମାଇଲେ କହିବେ ମୁଁ କଲ୍ କରିବି ଆଉ ଦଶଟା କଲ୍ କରିବାକୁ ହେଲେ ଦଶଜଣ କଲ୍ କରିବାକୁ କହିବେ ଆପଣଙ୍କୁ ତେଣୁ କରି ଏମିତି ହଉଚି ମୁଁ ଯଦି ଆ ଆପଣଙ୍କ ମୋତେ କଲ୍ କରିଥିଲେ ମୁଁ ଆପଣଙ୍କୁ କଲ୍ କଲି। ପୁଣି ମତେ ଦିଇ ତିନି ଜଣ ମେସେଜ୍ କଲେଣି କଲ କରିବାକୁ ପୁଣି ତାଙ୍କ ସାଙ୍ଗେ ମୁଁ କଥା ହେଲା ପରେ ପୁଣି ମୋତେ ତିନି ଜଣଙ୍କୁ କହିକି କଲ କରିବା ପାଇଁ ଆଉ।
ଓ ହ ଜେ ଏ ମତେ ଏବେ ଆମ ଆପଣଙ୍କ ବି ଆପଣ ବୋଧେ ଥିବୁ
କଣ କହିଲେ?
ତ ଗ୍ରୁପ ରେ ଅଛନ୍ତି ନା?
ହଁ ହଁ ମୁଁ ଅଛି। ମୁଁ ତ ଆପଣଙ୍କୁ ଏଇଟାକୁ ରିପ୍ଲାଏ ଦେଇଥିଲି ନା କରନ୍ତୁ ବୋଲି କଲ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ ହଁ କହିଲି ଏବେ ଆପଣଙ୍କର ନେଟୱାର୍କ ପ୍ରୋବ୍ଲେମ୍ ହେଲା।
ହଁ ମୋର ହିଁ ନେଟୱାର୍କ ପାଉନି ମୁଁ ଜୋ ମୋ ଯେତେ ଫ୍ରେଣ୍ଡ ମାନଙ୍କ ସହିତ କଥା ହେଲେ ବି ସେମାନେ
ହୁଁ ହ୍ୟାଲୋ। ହ୍ୟାଲୋ।
ହସ୍
ହଁ ହଲ ଶୋଭୁନି ଏକକ୍ଚୁଲି।
ହ୍ୟାଲୋ।
ହଁ ହଁ ସୁବିଲା କୁହନ୍ତୁ।
କାଟିଲାଣି କଣ କେଜାଣି।
ହଁ ହଁ ଏବେ ସୁସୁଚି କୁହନ୍ତୁ।
ହ୍ୟାଲୋ।
ହଁ ହଁ ଶୁଭୁଛି ଏବେ କୁହନ୍ତୁ।
ମୁଁ କହିଲି ମୋର ହିଁ ନେଟୱାର୍କ ଇସ୍ୟୁ ରଉଚି।
ହଁ ବା ଏୟାରଟେଲ କରିଦିଅନ୍ତୁ।
ଏୟାରଟେଲ ଏଇନା ତ ସିମ୍ ଚେଞ୍ଜ କରିବାକୁ ପଡିବ ନା?
ଡାଇଭଟ ଟାକ ହଁ ସିମ୍ ଚେଞ୍ଜ ନୁହଁ ସେଇଟା ଡାଇଭର୍ଟ କରିଦିଅନ୍ତିନି କି?
କେଜାଣି ମୁଁ କାଇଁ ଜାଣିନି ଏତେ କଥା।
ଆଚ୍ଛା ଆଚ୍ଛା। ହୁଁ। ଆଁ ଏମିତି କଣ ପ୍ରୋବ୍ଲେମ ହେଲେ କଣ ହବ କହିଲ ଆପଣ କଥା ହବା ସାଙ୍ଗରେ ଯଦି ନେଟୱାର୍କ ପ୍ରୋବ୍ଲେମ୍ ହେଲା ଅଟୋମେଟିକ ସେ ଆପ ରେ କଟି ଯାଉଚି ଆପଣଙ୍କ କଲ୍ ଜୋଉ ଦଉଚି ପାଞ୍ଚଟା ଦଶଟା କାର ହୋଇଯିବ।
ଓ ହୋ।
ହୁଁ। ବୁଝିଲେ କି? ମୁଁ କହିଲି ସବୁବେଳେ ନେଟୱାର୍କ କଣ କହୁଥିଲେ?
ଆପଣ ତ ଗ୍ରୁପ ରେ ଥିବେ ତ ଏଇ ଆ ପୂର୍ବରୁ ଯେ ତ ହଁ ୟା ପୂର୍ବରୁ ଯେତେବେଳେ ମୁଁ ମେସେଜ କରୁଥିଲି ମୋ ମେସେଜ ଟା ତ ଦେଖୁଥିବେ ନା ଆପଣ? ତ ସେଇଠେ ଜଣେ ମତେ କହୁନଥିଲେ ମୁଁ କଲ କରିବି କଲ କରୁଚି ମୁ ଟ୍ରାଏ କରଚି କହିଲେନି କୁନାଲ କଣ
ହଁ ହଁ ହଁ ହଁ ହଁ ହଁ ହଁ।
ଆପଣ କଥା ହେଇଥିଲେ ତାଙ୍କ ସହିତ?
ହଁ।
ସିଏ ଝିଅ ଟା ନା ପୁଅ ଟା?
ଲେଡିଜ ସେ।
ଓ ହୋ ସେଇଥିପାଇଁ ମୁଁ ଟିକେ କନଫ୍ୟୁଜ ରହିଗଲି ମୁଁ କହିଲି ଏ କୁନାଲ ଲେ ଖାଇଚି କଣ ଲେଡିଜ ଜଣେ କିଏ ଫୋନ କଲେଣି ତ ମୁଁ ତାଙ୍କୁ ଭାବୁଥିଲି ପଚାରିବି ବୋଲି ସେଠି ସେଠୁ ମୁଁ ଆଉ ପଚାରିଲେନି।
ନା ନା ଏମତି ଜଷ୍ଟ ଦଶ ମିନିଟ୍ ଇଆଡୁ ସିଆଡୁ କରିକି କଥା ହେବାର ଅଛି ତ।
ହୁଁ, ସିଏ ତ କଥା ହେଲେନି ବୋଧେ। ପାଞ୍ଚ ମିନିଟ୍ ତାଙ୍କ ଆଡୁ ସେଉଠୁ କହିଲେ କହିଲେ ହଉ ଆଉ ପରେ କରିବି। ଆଉ ମୁଁ କହିଲି ଓକେ।
ଉଁ, ହୁଁ ନାଇଁ ଏଠି ତିନି ଚାର ଜଣ କମନ୍ ରଖନ୍ତୁ ବୁଝିଲେ କି।
ହଁ, ହଁ।
ମାନେ ଗୋଟେ ଦିନରେ କଣ ଏମିତି ଦଶ ଜଣଙ୍କୁ ଖୋଜିକି କଥା ନିଅନ୍ତୁ। ତିନି ଚାରିଜଣଙ୍କୁ କମନ୍ ରଖିଦିଅନ୍ତୁ। ଏବେ ମୁଁ ଆପଣଙ୍କୁ କଲ୍ କଲି ଆପଣ ଅଧଘଣ୍ଟ ଛାଡ଼ିକି ପୁଣି ମୋତେ କଲ୍ କରିଦେବେ। ପୁଣି ମୁଁ ଘଣ୍ଟେ କି ସନ୍ଧ୍ୟାବେଳକୁ ଆପଣଙ୍କୁ ଗୋଟେ କରିଦେବି। ଏମତି ତିନ ଥର ହେଇଗଲେ ସେ କଣ୍ଟିନ୍ୟୁ ଚାଲିଥିବ।
ଓ।
ହଁ। ଆଉ କିଛି ଜଣ ଅଛନ୍ତି ଖାଲି ସେମାନେ ହିଁ ମେସେଜ୍ କରିକି କହୁଛନ୍ତି ଆମେ କଲ୍ କରାଅ, ମୁଁ ସେଟା ମନା କରେ ନାଇଁ ହବନି ତୋମେ ଯଦି ଭାଇ କଲ୍ ଟା କରିଚ, ଆମେ ବି କଲ୍ ଟା କଲେ ରିସିଭ୍ କର ନା।
ହଁ, ହଁ ସେଇଆ।
ଓ ଆଏ କାମ ସରିଲା ପରେ ରିସି ସିଭ୍ କରନ୍ତି, ମୋର କାମ ଅଛି ନେଟୱାର୍କ ପ୍ରୋବ୍ଲେମ୍ ଏମତି ଏମତି କହୁଛନ୍ତି। ସିଏ ମୋତ କଲ୍ କରୁଛନ୍ତି ମୁଁ ତାଙ୍କୁ ଡାଇରେକ୍ଟ ମନା କରଦଉଛି ନାହିଁ ହବନି।
ଓ ହଁ।
ହୁଁ।
ଏଥିରେ ସାଏଦ୍ ପ୍ରାୟତ ସମସ୍ତେ ଲେଡିସ୍ ମାନେ ତ ମୁଁ ବୋଧେ ମୁଁ କି ଆଉ କିଏ ବୋଧେ ଜଣେ ଦି ଜଣ ବୋଧେ ଝିଅ ଥିବେ ମୋତେ ଲାଗୁଛି।
ନା ନା ଅଛନ୍ତି ନା।
ଝିଅ ଅଛନ୍ତି?
ହଁ।
ଓହୋ, ସେଇ ଲେ-ସିଏ ମୋ ସହିତ ଏବେ କଥା ହଉଥିଲେ ଯେ, ସିଏ ସେଉଠୁ ମୋତେ ପଚାରିଲେ ତୋମର ବେବି କେ ତେ ଜଣ ମୁଁ କହିଲି ନାହିଁ ମୁଁ ଅନମ୍ୟାରଡେ।
ଟୋଟାଲ ଏଜ୍ କୋଡିଏ ହେଇଛି ସିଏ ପଚାରୁଛନ୍ତି ଏବି କେତେ ଜଣ।
ସିଏ ଜାଣିନଥିଲେ ନା ଏଠି ସମସ୍ତେ ସବୁ ବୁ-ମ୍ୟାରେଡ୍ ପର୍ସନ୍ ମାନେ। ତ ସିଏ କହିଲେ ଓହୋ ଏଠେ ସେଠୁ କହିଲେ ମୁଁ ଜାଣି ପାରିଲିନି ସରି, ମୁଁ କହିଲି ହଁ କିଛି କଥା ନାହିଁ ଜାଣି ତ ପାରିଲେନି ଆଉ।
ନା, ନା, ନା ହୁଏ ମୁଁ ବି ଏମତି ନୂଆ ନୂଆ କଥା ମୋତେ ମାନେ ପଚାରିଲେ ଆଉ ମ୍ୟାଡାମ୍ କଣ କରୁଛନ୍ତି? ମୁଁ କହିଲି କୋଉ ମ୍ୟାଡ଼ାମ୍? ନା ଆପଣଙ୍କ ସ୍ତ୍ରୀ, ମୁଁ କହିଲି ନା, ନା, ମ୍ୟାଡାମ୍ ମୋ ଏପନ୍ତ ମୋର ମ୍ୟାରେଜ୍ ହେଇନି ମୁଁ ଛୋଟ ପିଲା ଟା।
ଓ ହୋ। ସେଠୁ ମୁଁ ସେ କହିଲେ ଏଠି ସମସ୍ତେ ତ ମ୍ୟାରେଡ୍ ତ ସେଇଥିପାଇଁ ମୁଁ ଜାଣିପାରିଲିନି। ମୁଁ କହିଲି ଝିଅ ଅଛନ୍ତି କି ନାହିଁ ବି ମୁଁ ଜାଣିନି ମୁଁ କାଲି ହିଁ ଆଡ଼୍ ହେଇଚି।
ଆଚ୍ଛା ହଉ ହଉ ଠିକ୍ ଅଛି ରଖୁଛି ତାହେଲେ ଆଁ,।
ହଁ, ହଁ।
ଆପଣ ବି ଟାଇମ୍ ଛାଡିକି ମୋତେ ମେସେଜ୍ କରିକି କହିବେ ଆଉ।
ହୁଁ, ହୁଁ।
ହୋ।